ଆ ଭଏସ କିଲର ଆସୁଛି-
ହଁ ହଁ ମୋର ଅସିଛି ତ-
ହଁ ହଁ ଆଜ୍ଞା-
କଣ କରୁଛନ୍ତି-
ମୁଁ ଜଷ୍ଟ ଏବେ ପଢିବାକୁ ବାହାରିଛି ଆଉ-
ସ ଗୋଟେ ଆଇଟମ୍ ମାନେଛି ତାପଡ ଚାଉଳ ମାଙ୍କଡ-
ପାମ୍ପଡ଼ ଛାଣୁଛନ୍ତି-
ତାପର ନ ଲଇଛି-
ବନଉଛନ୍ତି ଓହୋ କୋଉଥିରେ ବା-
ଚାଉଳ-
ଚାଉଳରେ ପାମ୍ପଡ଼ କରୁଛନ୍ତି କେମିତି କହନ୍ ତା ପ୍ରୋସେସ ଟା ଟିକେ କହିଲେ-
ଉ ଗଟା ବତୁରା ହେଇଛି ଚାଉଳ ବତୁର ହେଇଛି ତାକୁ ଗ୍ରାଣ୍ଡିଙ୍ଗି କରାହେଇଛି ଯୋଉ କଳା ଜିରା ଆଉ ବିଟ ଲୁଣ ଆଉ ସେଟା ଗୋଟେ ପକା ହେଇଛି ଗୋଟେ ପାଣି ବଷା ହେଇଛି ଯ- ସେ ଗୋଟେ କପ ନା ତାପରେ ଗୋଟେ ଚଖ ସାହାଯ୍ୟର ତେଲ ଟିକେ ମାରିକି ତାକୁ କରିକି ସେ ଘୋଡା ହବ ଆ ସେଖା ଶଖା ହବ ଆଉ-
ମ୍ୟାମ୍ ଭଏସ ଟିକେ କ୍ଲିଅର ଆସୁନି-
କେତେ ଆସୁଛି?
ହୁଁ ବସ୍ କି କ୍ଲିଅର ର ଆସୁଛି କିନ୍ତୁ ଗୋଟେ କଣ ସାଉଣ୍ଡ ବ୍ରାଉଜ
ଆମେ କି
ହଁ ଏବେଠିକହେଲା
ଆପଣ ତାହେଲେ ପାମ୍ପଡ କରୁଛନ୍ତି ଚାଉଳରେ ନାଇଁ
ଆଉ ଖାଇଛୁ କଣ? ବାନେଇ ସାଇିଲିଣୀ ସୁ ଉଠେଇଛି ହେଲେ ବର୍ଷା ଉଠେଇଛି।
ଓହୋ ବର୍ଷା ଉଠେଇଛି ଏବେ ଏ ଗରମ ତ ଯେମିତି ହଉଛି। ହଁ ଗରମ ଯେମିତି ହଉଛି ଗୋଟେ ଦିନରେ ପପଳଇ ଶୁଖିଯିବ
ହଁ ସେରା ଅଧଘଣ୍ଟେ କେ ଖରା ଖାଲି ଯେମିତି ବନ୍ଦତା ନା ହେଇଯାଆନ୍ତା ତ ମୁଁ ବନେଇଲି ଯେତେବେଳେ ଖରା ଟିକେ ଟିକେ ଦେଖେଇଲା ତାପରେ ବର୍ଷା ଉଠେଇଲା ତ ଟକୁ ଫାନଁ ରେ ହିଁ ଖେଇ ଦେଇଛି ବର୍ଷା ଟିକେ ଟିକେ ପକଉଛି ଯେ
ପରେ ଆଣ ସେ ଶୁଖିଲେ କେତେ ଦିନ ଶୁଖିବ ଗୋଟେ ଦିନ ନା କେତେ ଦିନ ଶୁଖିବ ପାମ୍ପଡ଼?
ସେ ଗୋଟେ ଦିନରେ ଖଡ ଖଡ ହେଇଯିବ ଚାଉଳ ପା ହୁଁ ଚାଉଳ ପାମ୍ପଡ ଟା ବହୁତ ଟେଷ୍ଟ ଲାଗେ ନା ଚାଉଳ ପାମ୍ପଡ ଶାଗୁ ପାମ୍ପଡ
ହଁ ମୁଁ ଖାଇଛି ଶାଗୁ ପାମ୍ପଡ ଟା ଖାଇଛି।
ହଁ ମୁଁ ଶାଗୁ ପାମ୍ପଡ଼ ଖାଇନି କିନ୍ତୁ ଦେଖିଛି। ଚାଉଳ ପାମ୍ପଡଟା ଖାଏ।
ହ ଏଇ ମୁଁ ସେ ଦୋକାନରେ ମିଳେ କୋଉଥିରେ ବା ଚାଉଳ ପମ୍ପଡ ତ
ହଁ ସଟା ମତ ତ ସବୁ ବର୍ଷ ବନା ହୁଏ ନା
ପନି କିରା ଚନ୍ତି ଏକାଥରେ।
ହଁ ହଁ ବର୍ଷା ଟା ଯେତେବେଳେ ଛାଣିଛୁ ନାହିଁ ଖାଇବା ପାଇଁ ବର୍ଷା ଦିନ ବଢିଆ ଲାଗେ ତାପରେ ନମକନ୍ ବି ଗୋଟେ ହୁଏ ନା ସେଟା ବି ତ
ହଁ ତା ଦେହରେ ଅଧିକ ଟିକେ ଲୁଣ କେଇ ଦଉଚ ବୋଧେ ଆଉ ନାଇ
ହଁ।
ହଁ, ହଁ।
ଆଉ କଣ ଖାଇଚନ୍ତି କଣ?
ମୁଁ ଏଇ ଭାତ ଡାଲି ଆ ଅଣ୍ଡା ତରକାରୀ ହେଇଛି ଆଜି ଆଉ
ଗୁରୁବାର ଆଇଁଷ
ହଁ ଅଛୁ ଏକା ଅଛୁ। ରୁମୂ ରେ ରୋଷେଇ କରି ଖାଇଦଉଛୁ ଆଉ।
ଓ ହୋ। ଆମର ଆ ସେ ହେଇଥିଲା ଭାତ ଛତୁ ତରକାରୀ, କଦଳୀ ଭଜା ଆଉ ଟମାଟର ଖଟା।
ଓହୋ, ଏତେ ଆଇଟମ କରିଥିଲେ।
ଆମର ସାଧା ସବୁବେଳେ ନା ଆମର ଆଇଁଷ ଟୋଟାଲ ଖାଉନୁ।
ଓହୋ ଆଇଁଷ ନାହିଁ, ସାଧା।
ନା ମୁଁ ଝି-ମୋ ଝିଅରୁ ଖାଉନି ଆମ ସାର୍ ସିଏ ବି ଖାଉନାହାଁନ୍ତି, ଆ, ମାନେ ସିଏ ବି ବେଳୁ ଖାଉନାହାଁନ୍ତି, ତାପରଠୁ ଆମ ଫ୍ୟାମିଲିରେ କାହାକୁ ମୁଁ ଆଉ ଖାଇବାକୁ ଦଉନୁ କି ଫ୍ୟାମିଲି ମାନେ ରିଲେଟିଭ୍ କିଏ ଆସିଲେ ଅ, ସାଧା ଉପରେ ଆଇ
ଖାଉନାହାଁନ୍ତି ସାଧା ଖାଉଚନ୍ତି
ତ ମୋତେ ଝିଅରୁ ତ ଅସକ ଲାଗୁଛି ତ ଖାଉନି ଖାଉନି ତାପରେ ଆମ ସାର୍ ସେ ଗୋଟେ ଆଶ୍ରମ ଯାଉଥିଲେ ତ ସେଠୁ ସେ ଖାଉନାହାଁନ୍ତି, ଆଉ ଛୁଆ ମାନଙ୍କୁ ଦିଆ ହଉନି ସରିଲା। ମାନେ ମୋ ଯାହା ଏକା ସେମାନେ ଖାଉଛନି ସେ ତା ଆମ ଝିଆରି ପୁତୁରା ସେମାନେ ଖାଉଚନି ଅଲଗା ସେ ଘର ଆଗରୁ ବନେଇ ଦେଇଥିଲେ ତାପର ଠୁ ଆଉ ଘରେ ଆଇଁଷ ପୁରଉନି ଆଉ।
ମୋତେ ଗୋଟେ କଥା କହିଲେ ମ୍ୟାଡାମ୍ ହ୍ୟାଲୋ ଆମର ତ ଆମେ ଜାଣିଚେ ଆମିଷରେ ଟି ଆମିଷରେ ଟିକେ ଅଧିକା ପ୍ରୋଟିନ୍ ରହୁଛି। ତ ଆମିଷ୍ ଆମିଷ ଆମେ ନ ଖାଉଛେ ତାହେଲେ ସେଟା ପୂରଣ କଣ ହେଇପାରିବ ଆମର? ନିରାମିଷରେ ପୂରଣ ହେଇପାରିବ?
ହଁ ଆମକୁ ତ କିଛି ବି ମାନେ ପ୍ରୋବ୍ଲେମ୍ ହିଁ ହଉନି। ମିନ୍ ମାନେ ଆଇଁଷ ଖାଉନୁ ଯେ କିଛି ବି ମାନେ ୱିକ୍ ଲାଗିବା କି କୋଉ ଦିନ୍ କିଛି ବି ନାହିଁ ଆମକୁ ଠିକ ଲାଗୁଛି, ତ ଛୁଆମାନଙ୍କୁ ବି ଆମେ ସାଧା ଖୋ-ମାନେ ସେ ଆମେ ସେମାନେ ଖାଇଚୂ, ସେମାନେ ତ ଖାଇନାହାଁନ୍ତି, ଆଇଁଷ ବୋଲି କଣ ଜାଣି ନାହାଁନ୍ତି, ତାଙ୍କୁ ବି ଆମେ ଜଣେଇବାକୁ ଦେଇନୁ। ପ୍ରୋଟିନ୍ ର ଅଲଗା ବି କିଛି ଖାଇକି ବି ଭି ଟାମିନ୍ ମାନେ ଫର୍ ମାନେ ହେଇପାରିବ କେମିତି ଫଳମୂଳ ହଉ ପନିପରିବା ଆମର ଆଇଁଷ ନ ଖାଇଲେ ବି ଦି ତିନି ପ୍ରକାର ଚାରି ପ୍ରକାର ହଉଚି ଖାଇବା ଉପରେ, ତ କଦଳୀ ଭଜା ଟା ଯାହାକୁ ଇଏ ହେଲା ନାଇଁ
ହଁ କଦଳୀ ଭଜାରେ ତ ବହୁତ ପ୍ରୋଟିନ୍ ରହୁଛି। କଦଳୀ ଭଜା ହଁ ଅମୃତଭଣ୍ଡା ସନ୍ତୁଳା ଟା ତାର ରହୁଛି। ହୁଁ।
ଏ ଜିନିଷ ତ ଆମେ ତ ସଫିସେଣ୍ଟ ଖାଉଛୁ ନା।
ତଟକା ପନିପରିବା ଖାଇଲେ ବି ସେଇଥିରେ ବହୁତ ପ୍ରୋଟିନ୍ ରହୁଛି।
ହଁ ହଁ ତାପରେ ଫଳମୂଳ ଅରାକ ଆମର ଏମିତି ଛୁଆମାନେ ଖାଇବାକୁ ମଙ୍ଗୁ ନାହାଁନ୍ତି ତ ଜୁସ୍ କରିଦେଲେ ପିଇ ଦେଉଛନ୍ତି।
ଓହୋ ଫଳକୁ ଜୁସ୍ କରି ପିଉଛନ୍ତି।
ହଁ ମୁଁ ବି ପସନ୍ଦ କରେନି ଫଳକୁ ସେମିତି ଜୁସ କରି ଖାଉ।
ହୁଁ। ଭଲ ଶିକ୍ଷା ପିଲାଙ୍କୁ ଦେଇଛନ୍ତି ଆଉ।
ଆଉ କେତେବେଳୁ ଖାଇଲେଣି?
ମୁଁ ଖାଇଲିଣି ଆସି ଗୋଟେ ସାଢେ ଗୋଟେ ରୁ ଖାଇଲିଣି। ଆଜିକାଲି ତ ପରି ଆଡେ ସବୁ ଇଜେକ୍ସନ ମିଶୁଛି। ସବୁ ମିଶୁଛି ଔଷଧ ଜିନିଷ ମିଶୁଛି। ଆମିଷ କଣ ନି ନିରାମିଷରେ ସବୁଥିରେ ମିଶୁଛି।
ସେ ଆମର ଯୋଉ ପନିପରିବା ହେଲା ନା ଆମର ହଉଛି ନା ବାଇରେ ଆମର କରା ହଉଛି। ବାଇଗଣ ଭେଣ୍ଡି ଟମାଟୋ। ନିଜ ନହିଁ ଯା ଯେ ସେ କରନ୍ତି। ଏମିତି ଆଉ। ହଁ। ତ ହେଇ ଯାଉଛି।
ଘରେ ପରିବା ଚାଷ କରିକି ନା ଖାଉ। ଅଛନ୍ତି ଭଲ ବହୁତ।
ହଁ ଶାଗଠୁ ଆରମ୍ଭ କରି ସବୁ ମାନେ ନିଜେ ଘରେ ଖାଇବା ପାଇଁ ସବୁ
ଓହଁ ଶାଗ ତ ସବୁଠୁ ଶାଗ ତ ବହୁତ ବଢିଆ ଜିନିଷ ଟା।
ପାଣିଆ ସାଗ ବୋଲି କଲ ଛ ମାନେ ଗୁଣ୍ଡ ପକା ଶାଗ।
ଯୋଉ ପାଣିରେ ଯୋଉଟା ହଏ ତ ଶାଗ।
ପାଣି ମାନେ ଚାଉଳ ଗୁଣ୍ଡ ଟା ପଡେ। ସତ ତ ଏମିତି ତ। ଆଉ ପିଆଚ କି ଶୁଖିଲା ଲଙ୍କା କି କଞ୍ଚା ଲଙ୍କା ରସୁଣ ପକେଇକି ଗୋଟେ ଶାଗ ହୁଏ। ସେହି ଗୋଟେ କରା ହୁଏ। ହୁଁ ଚା ଗୋଟେ ଖରା ହୁଏ। ମାନେ ସେଥିରେ ପଡିବ ମାନେ ବିଭିନ୍ନ ପ୍ରକାର ଶାଗ। ତାପରେ କର ତ ଚାଉଳ ଯୋଉ ଭଜା ହେଇ ଗୁଣ୍ଡ ହେଇଥିବ ସେଟା ପଡିବ। ବାଇଗଣ ପରେ କଖାରୁ ପଡେ। ସେଟା ପଡିକି ନା ସେଇଟା ସେଇଟା ହିଁ କୁହନ୍ତି ପାଣିଆ ଶାଗ।
ଓହୋ ମୁଁ ନାଇଁ ମୁଁ ତ କେବେ ଖାଇନି। ମୁଁ କିନ୍ତୁ ଖାଇଛି କି ଯୋଉ ପାଣିରେ ପାଣି ଉପରେ ପାଖରେ ଗୋଟେ ପୋଖରୀରେ ହ ନା ଛୁନ୍ ଛୁନିଆ ଶାଗ ଗୋଟେ ଟାଇପ୍ ର।
ଆଚ୍ଛା ଯୋଉ ତା ଦୁଃଧ ଲାଗେ ଛୋଲ ଛୋଲ ଛୋଲାନା ଶାଗ।
ହଁ ଯୋଉ କଭର ହେଇଯାଉଥିବ। ଦିଇଟା ପତ୍ର କଭର ହେଇଯାଉଥିବ ନିଜେ
ମାନେ ଶୋଇଲା ମାନେ ଲାଜକୁଳି ଭଳିଆ ସେଇଟା।
ହଁ ହଁ। ହଁ ସେଇ ଟାଇପ୍ ର ଆଉ ସେ ସେଇ ଶାଗଟା। ଭଲ ଲାଗେ ବହୁତ ଭିଟାମିନ ଥାଏ ଆଉ ସଜନା ଶାଗ ତ ଆପଣ ଜାଣିଥିବେ ସେ ଶାଗ ଟା ବହୁତ
ହଁ। ହଁ। ଆମର ପନିପରିବା ଆଭେଲେବଲ ହୁଏ ଏବେ ଆଜି ଆଜି ଗୁରୁବାରେ ହାଟ ହେଇଛି ସବୁ ମାନେ କଲରା ଛୁଇଁ ଏସବୁ ମନେ ପୁରା ଯେମିତି ଖାଇବା ଜିନିଛନ୍ତି ନା ଛୁଆ ବି କଲରା ଖାଇବାକୁ ପସନ୍ଦ କରନ୍ତି ଯଦି କଲରା ଦେଖ ହଁ। ହଚା ହୁଏ କଣି ମାନେ କଳପ ଦେଇେଇକି ଛଣା ବି ହୁଏ ତାପରେ ଧରନ୍ତୁ କଣି କର୍ମର ଆଳୁ ମିଶେଇକି ବର୍ଷା ବି କରନ୍ତି। ମାନେ ଗୋଟେ ଗତେ
ହଁ ଗୋଟେ ଗୋଟେ ଛଣାହେଇ ତା ଭିତରେ ମସଲା ପସିଥିବ ତ
ସେମିତି ତ ସେମିତି ତ ଖିଆ ହୁଏ ବର ଯେମିତି ଆଳୁ ସିଝନ୍ତା ଆଉ କଲରାକୁ ପାଣିରେ ସବୁ ତା ଚକା ଛଡେଇ ଦେଇକି ସିଝେଇ ଦବ ସିଝେଇ ଦେଇକି ପିଆଜ ରସୁଣ କନ୍ଚା ଲଙ୍କା ଏମିତି ଫୁଟେଇକି କଲରାକୁ ଆଳୁକୁ ଯେମିତି ଆଳୁ ଭରତା ଟା ହୁଏ। କଲରା କୁ ଆଳୁ
ଓ ହଁ ହଁ ମୁଁ ଖାଇଛି ମୁଁ ଖାଇଛି ମତେ ବହୁ ବଢିଆ ଲାଗେନ ମୁଁ ତ ବହୁତ ପିତା ଜିନିଷ ଖାଏ।
ହଉଛି ଗୋଟେ ଜିନିଷରେ ଯଦି ଗୋଟେ ପନିପରିବାରେ ଯଦି ସବୁବେଳେ ଛୁଆ ମାନେ ହଉ କି ନିଜେ ବି ଖାଇବାକୁ ଇଛା ହବନି ତ ସବୁ ବିଭିନ୍ନ ପ୍ରକାର ବନେଇ ଦବ ଯଦି ଟିକେ ସେ ଖାଇବାକୁ ଇଛା ହ ଆଉ ଗୋଟେ ପ୍ରକାର ସବୁବେଳେ ଏମତି କଲେ କି। ସବୁ ଆଉ ଯଦି କଦଳୀ ଟା ଖାଲି ମ ମସଲା ଦିଆ ହେଇକି ମାନେ କଦଳୀ ଟା କାଟି ତ ମସଲା ଦେଇକି ଭଜା ହଉଛି ଆଉ ମୁଁ ସେମିତି କରେ ତ ଖାଆନ୍ତିନି ସେମାନେ ମୁଁ ଗୋଟେ କରେ କଣ କଦଳୀ ଟାକୁ କାଟି ଦେଇକି ସିଝେଇି ଦିଏ ଲୁଣ ଟିକେ ଦେଇକି ଆଳୁ ସିଝା ଚକଟେ। ଚକୁଟେଇକି ସେଥିରେ ଜିରା ଗୁଣ୍ଡ କଳପ ପାଉଡର ସବୁ ଏମିତି ପିଆଜ ନଡିଆ ପକେଇ ଦେଇକି ତାୱାର ତେଲ ଦେଇକି ଯେମତି ମାଛ କୁ ଭାଜନ୍ତିନି ପୂରା ମାଛର ଇଏ ଦେଇକି ଭାଜି ତ ପଖାଳ ଦେ ଆଉ ଗରମରେ ଖାଇବା ବହୁ ଟେଷ୍ଟ୍ ଲାଗେ ସେମିତିବି ଖାଇବା। କର ମାନେ ଖାଲି ପାଟିରେ ବି ଖାଇବେ।
ଓହୋ ଆ ବଢିଆ ଜିନିଷ ସବୁ ତ ବଢିଆ ପ୍ରକାର ରୋଷେଇ କହୁଛନ୍ତି ଆପଣ ଯେମିତି କହୁଛନ୍ତି ପାଟିରେ ଲାଳ ବାହାରୁଛି।
ଓ ହୋ ମାନେ ଏମତି କଦଳୀ ଚିଲା ମାନେ ହ ଗରମ ଗରମ ଖାଇଦବ ଥଣ୍ଡା ହେଲା ବେଳକୁ ମାନେ ଗୁମ୍ବା ମାରେ ନା ମାନେ ଖାଇ ହୁଏନି ତ ଏମିତି ବନେଇଦଲେ ସେଥିରେ ଆଳୁ ପକେଇଦବ ପିଆଜ କାଟି ପକେଇଦବ ଧଣିଆ ପତର ସବୁ ଜିନିଷ ପକେଇଦବ ଯେମିତି ଟିକେ ନା ଟେଷ୍ଟ୍ ଲାଗିବ କି ଜିରା ଗୁଣ୍ଡ ଟିକେ କି ମାନେ ପିପି ମସଲା ଟିକେ ସବୁ ପକେଇଦବ ତାର ଫ୍ଲେବର୍ ଅଲଗା ଭଲ ଵାସନା ଆସିବ ଖାଇବା କୁ ବି ଟେଷ୍ଟ ଲାଗିବ ଛୁଆ ମାନଙ୍କୁ।
ଆଉ ଭଲ ରୋଷେଇ ସବୁ ଜାଣିଛନ୍ତି ଆ ହଉ।
ହଁ ରୋଷେଇ ତ ରୋଷେଇ ତ ଶିଖିଛି ସବୁ କିନ୍ତୁ ମ୍ୟାରେଜ ପରେ ହିଁ ସବୁ ଶିଖିଛି।
ଧନ୍ୟବାଦ ମ୍ୟାଡ଼ାମ।
ହଁ ହଁ ଥ୍ୟାଙ୍କ୍ ୟୁ।